ହ୍ୟାଲୋ ଜୟ ଗୁରୁ ଜୟ ଗୁରୁ। ଆଉ କଣ ଖବର ହଁ ପୁରା ଶୁଣା ଯାଉଚି।
ଓ ହୋ ଫୁଲ୍ ନେଟୱାର୍କ ଅଛି ତାହେଲେ।
ହଁ। ଫୁଲ୍ ନେଟୱାର୍କ ଅଛି ହଁ ଖାଇବା ପିଇବା ସରିଲାଣି ଆଜି ଜଲଦି ଖାଇଦେଲୁ।
ଆଜି କଣ ବନେଇଥିଲ?
ମଜା ମଜିଦ୍ ଭାଜିି ସବୁ ସରିଗଲା। ଏବେ ରୁଟି ତ ଆଉ ରାତିରେ ତ ରୁଟି ଆଉ ଆଉ କଣ ରୁଟି ଆଉ ସକାଳର ଘା ତରକାରୀ କରିଥିଲି।
ସେଇଟା ଥିଲା।
ଘାଣ୍ଟ ତରକାରୀ ବନେଇଥିଲେ ଆଜି ନାଇଁ।
ହଁ। ତରକାରୀ ଥିଲା ସେଇଟା ଥିଲା ତ ଆଉ ମିଠା ଟିକେ ହଁ ଶୋଇବାକୁ ଗଲାଣି। ଏ ଏତେ ଜଲଦି କଣ ଶୋଇ ପଡିବେ ଏ ବାପ ଛୁଆ ମୋବାଇଲ ଦେଖୁଛନ୍ତି।
ହୁଁ।
କଥା ହବାର କାରଣ କଥା ହବାକୁ ଟାଇମ୍ ହଉନି ନା ଦିନ ଯାକ କାମ ଫାମରେ।
ହଁ କାମରେ ରହିଲେ କୋଉଠି କଥା ହେଇ ହଉଛି।
ସାଙ୍ଗ ମାନଙ୍କ ସହିତ କଥା ଫେସ୍ କରିକି ଶୋଇବା କଥା ଟାଇମ ବି ହେଇ ହେଇନି ଦଶଟା ପରେ ଏଗାରଟା ପରେ ଫୋନ ଦେଖିବା ଟା ଖରାପ।
ଆ କାଲି ବି ରବିବାର ଅଛି ଶୋଇବେ ସ୍କୁଲ ଅଫିସ ସବୁ ଛୁଟି।
ନା ଆମ ନା ଗୋଟେ ଛୁଟି ଅଛି। କିନ୍ତୁ ଗୋଟେ ଦିନ ଯଦି ଅଳସୁଆ ହେଇଯାଉଛି ନା ସବୁ କାମ ଲେଟ ହଉଛି ଆଉ
ହଁ ସେଇଟା ତ ସତ କଥା ଆଉ ଲେଟ ହେଲେ ସବୁ କାମ ଲେଟ୍ ହବ। ଚି
ସବୁ କାମ
ମାନେ ଲେଟ ହଉଛି ଯେମିତି ପୂଜା ଭାବୁଥିବି କି ଗୋଟେ ପୂଜା କରିଦିଅନ୍ତା କି? ତାପରେ କପଡା ବି ସବୁ ଥାଏ ନା। ସେ ମାନଙ୍କର ସ୍କୁଲ ହଁ ରଇବାରେ ତାପରେ ଭାଇଙ୍କର ଡିଉଟି ଏ ସବୁ ଥାଏ ନା ସେଥିପାଇଁ କି ସବୁ କପଡା ସପ୍ତାହକର କପଡା ସବୁ ସଫା ହୁଏ ଆଉ ଡି ଡ୍ରେସ ଆଉ ଡେଲି ଡ୍ରେସ ତ ଡେଲି ସଫା ହେଇଯାଏ। ନା ଆମ କୁଆଡେ ଆଉ ଯିବାର ଅଛି?
କୁଆଡେ ଯିବାର
ସ୍କୁଲ ଖୋଲିଲାଣି ନା ଆଉ କୁଆଡେ ଯାଇ ହବନି।
ହଁ ଯୁଆଡେ ବି ଯିବ ସେଇ ଗୋଟେ ଦିନରେ ବୁଲିକି ଆସିବା ଅପେକ୍ଷା ଯୋଉ ଗରମ ଗରମ ହଉଛି ଘର ରହିବା ଟା ଭଲ। ଏତେ ଗରମ ହଉଛି କୁଆଡେ ଯିବାକୁ ଇଚ୍ଛା ହଉନି।
ହଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ଖାଇ ପିଇକି ସବୁ ଶୋଇବାକୁ ଗଲାଣି ଆଉ।
ହୁଁ ବାହାରେ ବୁଲୁଛନ୍ତି ନା କଣ?
ବାହାର ଟିକେ ବୁଲେ କିନ୍ତୁ ମୋ ନଣନ୍ଦ ଯେତେବେଳେ ଥିଲେ। କି ସେତେବେଳେ
ସେତେବେଳେ ଏକ୍ସରସାଇଜ କରୁଥିଲେ। ଏବେ ଏକା ଏକା ଚାଲିବାକୁ ଭଲ ଲାଗୁନି ନାଇଁ?
ଏମ୍ ଲାଗୁନି ଆଉ।
ଏବେ ଏକା ଏକା ଚାଲିବାକୁ ଭଲ ଲାଗେ ନା ଗପୁଥିବ ଚାଲୁଥିବ ତାର ମଜା ଅଲଗା।
ଆ ତାର ମଜା ଅଲଗା କିନ୍ତୁ ଏଠି କଣ
ଉ ମାନେ ମତେ ଭଲ ଲାଗେ ସମସ୍ତଙ୍କ ସହିତ ମିଶିବା ପାଇଁ କିନ୍ତୁ ଏମତି ଲୋକ ଦେଖିକି ଆଉ ଭାଇ ଚାହାନ୍ତିନି ନା
ମାନେ ଏତେ କାହା ସହିତ ଏତେ ବେଶୀ ମିଶିନାହାନ୍ତି
ବେଶୀ ହଁ ବେଶୀ ମିଶିଲେ ବି ଭଲ ନୁହଁ କାରଣ ଆଜି ଭଲ ଥିବ କାଲି ଟିକେ ମନ ମନାନ୍ତର ହେଲା ବେଳକୁ ସିଏ ବି କିଛି କହିଦବ ଇଏ ହେଇ ଯିବ ଏଇ ସବୁ ଆଉ ସେଥିପାଇଁ ମୁଁ ମିଶେନି ଏଠି କାହା ସହିତ ଆ କାହା ସହିତ ମିଶେନି ଏମତି ହଁ ସେ ମାନେ ଘର ସବୁ ଚେଞ୍ଜ ହୁଏ ନା କ୍ଵାର୍ଟର ହଉ ଭଡା ଘର ହଉ ସବୁ ଚେଞ୍ଜ ହୁଏ ନା ଚେଞ୍ଜ ହେଲା ପରେ ସେଠି ଟିକେ ଲୋକ ସବୁ ଅଲଗା ଟାଇପ ର ତାଙ୍କ ସହିତ ଟିକେ ମାନେ ମିଶିଲା ବେଳକୁ ଟିକେ ଟାଇମ ଲାଗିବ ଆଉ ସିଏ କେମିତି କଣ କେମିତି ଆମେ ତାଙ୍କୁ ଜାଣିଛେ କି? ଆମେ ତ ଯେମିତି ହଁ ବା ପର ଭାଇ କି କଥାରେ କହିଛି ଯେମିତି ବିଶ୍ଵାସ ନାହିଁ ଆଉ ଅଲଗା ଲୋକଙ୍କୁ କେମିତି ମାନେ ଏମିତିରେ ବି ତ ଲେଡିଜ ଲେଡିଜ ହି ନାଁ
ଲେଡିଜ ହେଲା ବେଶୀ ଡେ ଇ ମାନେ ବେଶୀ ଡେଂଜର ହେଲା ଲେଡିଜି ମାନେ। ଆଉ କଣ ଜେନ୍ସ ମାନଙ୍କର କଣ ଅଛି ସେ ତ ଅଫିସ ଯିବେ ଘରକୁ ଆସିକି ତାଙ୍କର ଲେଡିଜ ମାନେ ଘରେ ରହିକି ଖାଲି ଚୁଗୁଲି ଖାଲି ଚୁଗୁଲି
ହଁ ସେଥିପାଇଁ କେନା ଭଲ ଲାଗେନି ହଜବେଣ୍ଡ କୁ ଭଲ ଲାଗେନି।
ହଁ ତମେ କିଛି କଥା କହିବ ସେ କିଛି କଥା କହିବ ସେଇ କଥାକୁ ନେଇକି ରାମାୟଣ କରିଦେବେ
ହଁ ରାମାୟଣ ହେଇଯିବ ସିଏ ପୁଣି ଉ ପଳେଇ ଆସିବ ତ କୋଉଠକି ପୁରା କଣ ହାଇକୋର୍ଟ କୁ ପଳେଇଆଛି
ହେଡ ଅଫିସର। ପଳେଇ ଆସିବ ତା ପାଇଁ ଘରେ ଅଶାନ୍ତି ହବ ତା ଅପେକ୍ଷା ଘରେ ଖାଇଲ ପିଲ ରହିଲ ଭଲ
ଖାଇଲେ ପିଇଲ ଆଉ ଆରାମସେ ବସିବ ମୋବାଇଲ ତ ଏନି ଟାଇମ ମୋବାଇଲ ରେ ପଇସା ପକେଇ ଦଉଛନ୍ତି ଗଲା ମୋବାଇଲ ରେ ଡାଟା ସାର। ସୁଅ କିଛି ନାହିଁ
ତାପରେ ଛୁଆ ପିଲା ଅଛନ୍ତି ତାଙ୍କ ସହିତ ପାଠ ପଢା ପଢି ତାଙ୍କୁ ଗଲା ବେଳକୁ ଆଉ କୋଉ ଟାଇମ ହଉଚି, କାହା ସଇତ ଯାଇକି ବାହାରେ ଗପିବା ପାଇଁ
ବାହାରେ ଗପିବା ପାଇଁ
ହଁ ବାପା ସୋଇଲେଣି?
ହଁ ଶୋଇଲେଣି।
ବାପା ଶୋଇଲେଣି ନା?
ଶୋଇଲେଣି ଦିନ ଯାକ ଶୋଇଥିଲେ ତ ଦିନ ଯାକ। ଅ କିନ୍ତୁ ଏବେ ଖାଲି ଏବେ ସନ୍ଧ୍ୟା ବଳେ ବି ଟିକେ ଏପଟ ସେପଡ ହେଇଥିଲେ ଆଉ ମୁଢି ମିକ୍ସଚର ଖାଇଥିଲେ। ଆଉ ମୁଁ ଏବେ ଟିକେ ଜଲଦି ଦେଇଦେଲି ଯୋଉ ରୁଟ ଟି ଦେଇଦେଲି ଖାଇକି ଏମତି ଅନେଇଛନ୍ତି ଆଉ ଲାଇଟ୍ ପଡିଛି ନା ଅନେଇଛନ୍ତି ମୁଁ ଲାଇଟ ଫାଇଟ୍ ଅଫ୍ କରିନି। ଆଉ ତାଙ୍କର ଯୋଉ ଇଏ ଲଗାଏ ଗୁଡ ନାଇଟ୍ ଲଗାଏ ଲିକୁଇଟି ସେଇଟା ଲଗେଇନି ଲାଇଟ କରିନି ତ ସେଥିପାଇଁ ଅନେଇଚନ୍ତି ଆଉ ମୁଁ ଟିକେ ଏପଟକୁ ପଳେଇ ଆସିଲି।
ଓ ହୋ। ଆଉ ନଣନ୍ଦ କଣ କୁଆଡେ ପଳେଇଲେ କି ଦୂରରେ ଯୋଉ ପାଖରେ ରହୁଥିଲେ?
ହଁ ସେ କ୍ଵାର୍ଟର ଚେଞ୍ଜ କଲା କାରଣ ଯୋଉ ଘରଟା ମିଳିଥିଲା ସେଠି ଟିକେ ଭଙ୍ଗା ଭଙ୍ଗି ଏ ସବୁ ଥାଏଲା ନା?
ହୁଁ।
ତାପରେ ଶାଶୁ ଶ୍ୱଶୁର ରୁହନ୍ତି। ଛୁଆ ବି ବଡ ହେଲାଣି। ପଢିବା ପାଇଁ କି ଅସୁବିଧା, ଏଠି ବର୍ଷା ପାଣି ମେନ୍ ପଡେ।
ହେଲେ ଆଉ ଆପଣଙ୍କୁ ଭଲ ଲାଗୁନଥିବ ନେଇଁ?
ନାଇଁ ସେ ଏମତି ଜିଁ ମାନେ ଦୂରେ ହେଲେ ଯିବା ଆସିବା ତ ରହି ଯିବ କିନ୍ତୁ ସମ୍ପର୍କ ଟା କଣ ଇଏ ହେଇଯିବ? ସେଟା ଟିକେ ହୁଁ ଅଳ୍ପ ଦୂର ଫିର୍ ଭି ବେଶୀ ଲାଗୁଚି।
ବେଶୀ ଲାଗୁଚି ନାଇଁ? ଏଠି କଣ ପୁରା ପାଖରେ ଥିଲେ ଆଉ ନାଇଁ?
ପୁରା ପାଖରେ। ରାତି ବାରଟାରେ କଲ୍ କଲେ ବି ପହଞ୍ଚି ଯାଉଥିଲେ। ମୁଁ ପହଞ୍ଚି ଯାଉଥିଲି। ରାତି
ମୁଁ ଆପଣଙ୍କ କ୍ଵାର୍ଟର ପାଖରେ ବୋଧେ
ହଁ ଘର ପାଖରେ ଥିଲା। କିନ୍ତୁ ହଁ ପୁରା
ହୁଁ ଆଗରୁ ମାନେ ଆପଣଙ୍କ ଘର ପାଖରେ ଥିଲେ। ଏବେ
ହଁ ଏବେ ନାହାନ୍ତି ଏବେ ପଳେଇ ଯାଇଛନ୍ତି ଟିକ୍ ଦୂରକୁ ଆଉ।
ଆଉ, ଗରମ କେମିତି ହଉଚି ଆଜି?
ଗରମ ହଉଚି। ଦିନ ଯାକ ତ ପୁରା ହଉଥିଲା। ଟିକେ ବି ମାନେ ପାଣି ଫାଣି କିଛି ବି ପଡେନି। ଏବେ ଟିକେ ମାନେ କୋହଲା ଇଏ ଲାଗୁଛି। ସହି ହଉଚି, ସହି ହଉଚି ହଁ। ମାନେ ସନ୍ଧ୍ୟା ବେଳେ ମୁଁ ଟିକେ ଫେଶ୍ ପାଇଁ ଯାଇଛି ନା।
ହଁ ସେଥିପାଇଁ ଏବେ ଟିକେ ଭଲ ଲାଗୁଥିବ ଆଉ। ଏବେ ଫ୍ରେଶ୍ ହେଇକି ବି ଶୋଇଲେ ଭଲ ନିଦଟା ହବ।
ହଁ। ନାଇଁ ମୋର ଟିକେ ଥଣ୍ଡା ଦେହ ଅଛି। ଏ ନାହିଁ ସମ୍ ସନ୍ଧ୍ୟାରେ ପୂଜାପୂଜି କରେନା, ସେ ଫ୍ରେସ୍ ହେଇଥିଲି। ଆଉ ଏବେ ଧୁଆ ଧୁଇ ହେଇ କିସ? ହଁ। ଏବେ ଓଦା ହେଇକି ଶୋଇଲା ବେଳକୁ, କୁଲର ପବନ ରେ ଦେହମୁଣ୍ଡ ମୋର ଟିକେ ଥଣ୍ଡା ଅଛି ନା, ସେଟା ଡାଇରେକ୍ଟ୍ ଖରାପ ହେଇଯିବ। ମାନେ ଏବେ କିଛି ତ ଜଣା ପଡିବନ ନି ତା ସିଜିନ୍ ଟା ଗଲା ପରେ ଜଣା ପଡିବ।
ହୁଁ ଥଣ୍ଡା ବାହାରିବ ଆଉ। ଦେହ ହାତ ଫୁଲିବ, ଗୋଡ କା ଫୁଲିବ୍
ଫୁଲିବ। ଆମର କିଏ କରିବ? ସବୁଟା ହୁଁ।
ଲେଡିସ୍ ମାନଙ୍କର ତ ଦୁନିଆ ରୋଗ।
ହେଲେ ଆମର ଯଦି ଜର ଥଣ୍ଡାରେ ଆମେ ପଡିଯିବା ଆମର କିଏସେ କରିବ? ଆମର ଯାଇକିରି ଆମେ ତ ସମସ୍ତଙ୍କର ଉ ସିନା ପିଲା, ଛୁଆ, ସ୍ଵାମୀ କରିବ ଆଉ ପିଲା, ଛୁଆ, ସ୍ଵାମୀ, ଶାଶୂ, ଶ୍ଵଶୁର ଗେଷ୍ଟ ଆସି ଯିବେ ସେତିକି ବେଳେ ସମସ୍ତଙ୍କୁ ତ ଦେଖିବାକୁ ପଡିବ।
ହୁଁ ହୁଁ ଲେଡିସ୍ ମାନଙ୍କର ଅ
ସରେନି। ହୁଁ ହୁଁ ହୁଁ ହୁଁ କାଉଁ ଆସୁ ସରେନି।
ଆଉ କଣ କରୁଚନ୍ତି? ଏଁ
ଏୟା ଆଉ। ଏମତି ବସିକି ହଁ ବାହାରେ ଟିକେ ବସ୍ ସିକି ଚଢେଇ ମାନଙ୍କର କୁ କା ଶବ୍ଦ ଟିକେ ଶୁଣୁଛି ଆଉ।
ହଁ ରାତିରେ କଣ କୋଇଲି ବୋବୋଉଚି କି?
ହଁ ଶୁଣା ତ ଯାଉଚି। ଆଉ ତାଠୁ ତ ବାହାରେ କୁଆଡେ ହେଇପାଇଲା ହେଇ
ଆଉ କାଲିର କଣ ପ୍ଲାନିଂ ଅଛି? ଆଜିଠୁ ଭାବି ଦେଇଥିବେ ନା କାଲି ସ ରବ୍
ନାଇଁ ନାଇଁ କାଲି ରବବାରେ ଅଛି
ଆଉ କିଛି ଭାବିବା ଦରକାର ନାହିଁ କାରଣ ଏମରଜେନ୍ସି କିଛି ନାଇଁ ନା। ଯେମତି ସ୍କୁଲ ନାଇଁ
ହୁଁ ସ୍କୁଲ ଥିଲେ ରାତିରୁ ପ୍ଲାନିଂ କରି ରଖିବାକୁ
ରେ ଯୋଉ ପ୍ଲାନିଂ ଟା ହୁଏ। କମ୍ ସେ କମ୍ ଟିଫନ୍ ଟା ହଁ। ଟିଫିନ ଟା ହଁ। ଛୁଆ ଯିବେ ନା? ସେଇ ଜଳଖିଆ ଟା କେବଳ କେବଳ ମାନେ ଭାବିବାକୁ ପଡେ। ବାକି ରୋଷେଇ ଫୋଷେଇରେ କିଛି କିଛି ନାଇଁ, ଆଉ କାଲି ତ ସଣ୍ଡେ ଅଛି ଯାହାବି କହିଲେ ଚଳିବ।
ହୁଁ ଯାହାବି କଲେ ଛୁଆ ତ ଘରେ ରହିବ
ଘରେ ରହିବେ, ଏମତି ବି ଛତୁଆ ଫତୁଆ ବି ଖାଇ ଦିଅନ୍ତି, ମୁଢି, କ୍ଷୀର ଏଇସବୁ
ଛତୁଆ ଆପଣ କଣ ନିଜେ ବନଉଚନ୍ତି ଘ
ହଁ ହଁ ମୁଁ ଘରେ ବନାଏ। ଘରେ ସବୁ ଜିନିଷ ଭାଜି ଦିଏନ୍ ଭାଜି ଭାଜି ଦିଏ। ଚୁଡ଼ା ଫୁଡ଼ା ଚୁଡ଼ା, ଅରୁଆ ଚାଉଳ, ଗହ ମ, ତାପରେ ଲାଲ ବୁଟ ଟ, କାଜୁ ଆଉ ଆମର ଚିନାବାଦାମ, ପିସ୍ତା ବାଦାମ, ସବୁ ମୁଁ ଭାଜିଦିଏ ମାପ ଫାପ ଅଛି, ତା ସହିତ କିଲେ ଚୁଡାରେ ସବୁ ପାଇପ ପକେଇବ ଆଉ ବାଦାମ ହେରିକି ସବୁ ଶହେ ଗ୍ରାମ ଲଖା
ଓହୋ, ପକେଇ କଣ ପସେଇବାକୁ ଦିଅନ୍ତି ନା ନିଜେ ଗ୍ରାଇଣ୍ଡିଙ୍ଗ କରନ୍ତି।
ନା ମୁଁ ନିଜେ ଗ୍ରାଇଡିଂ କରିଦିଏ। ନିଜ ଗ୍ରାଇଡିଙ୍ଗ କରିଦିଏ, ତାପରେ
ଛୁଆ ମାନେ ଆସି ବଡ ହେଲାଣି ସେଭେନ କ୍ସାଏ ସେଭ କ୍ ଏ୍ ସାରିଲାଣି , କିନ୍ତୁ ମୁ ଛୁଆ ବେଳ କରୁଛି ଛୋଟ ବେଳୁ ଘରେ ହିଁ ବନଉଛି, ବାହାରେ ଛତୁଆ ଦେଇନି କେବେ
ସେଇଟା ବି ଭଲ ଦେହ ପାଇଁ, ହଉ ରଖୁଛି ଆଉ।
ହ ହଉ ଠିକ ଅଛି।
ହଁ ରଖୁଛି ଆଉ
ହଁ ହଁ ରହୁ।